ମ୍ୟାମ୍
ହାଲୋ।
ହାଲୋ ହାଲୋ।
ହଁ ହାଲୋ ହେଓ ମ୍ୟାଡ଼ମ୍।
କେମତି ଅଛନ୍ତି?
ଭଲ ଅଛି, ଆପଣ ଠିକ୍ ଅଛନ୍ତି?
ଆଉ ମୁଁ ତ ବୋହୁତ୍ ବଢିଆ ଅଛି ସେଥିପାଇଁ ମୁଁ ଖୁସିରେ କାହାକୁ କଲ୍ କରିବି କରିକି ଆପଣଙ୍କୁ
ହଁ ବହୁତ ଟାଇମ ପରେ କଥା ହଉଛେ ଆମେ ଭଲ୍ ଲାଗିଲା। ଆପଣଙ୍କ ଭଏସ୍ ଶୁଣିକି ହିଁ ଲାଗୁଛି ଆପଣ ବୋହୁତ୍ ଖୁସି ଅଛନ୍ତି ବୋଲେ ସବୁ କିଛି
ହୁଁ ଆପଣ ବି ବୋହୁତ୍ ଖୁସି ଅଛନ୍ତି ହଁ ସବୁ କିଛି ଠିକ ଠାକ ଚାଲିଛି ସେ ତିନ୍ ତ ଖୁସି ଅଛି।
ସେମିତି ସେମିତି ଏଇ ସାଙ୍ଗ ମାନଙ୍କ ଙ୍ଗ ସାଙ୍ଗ ବା ଗୋଟେ ଜିନିଷ ମତେେ ଆକ୍ଚୁଲି କଣ ନା ବୋହୁତ୍ ଟାଇମ୍ ପରେ ମୁଁ ବାହାରକୁ ବୁଲିବାକୁ ଯାଇଥିଲି ମୋର ସାଙ୍ଗ ମାନ ତାଙ୍କ ସହିତ ତ ସେ ଜିନ୍ଷ ଗୋଟେ ଫିଲ୍ ହୁଏ କି ହଁ ସାଙ୍ଗ ମାନେ ଥିଲେ ସବୁ ଯାହାବି କିଛି ପ୍ରମିସ୍ ଥାଏ ପ୍ରେସେସ୍ ଥାଏ ସେ ଯାକ ଜିନିଷ ମାନେ ଟିକେ ଲାଇଟ୍ ହେଇଯାଏ ଭଲ ଲାଗେ ମାନେ ଆପଣଙ୍କୁ ହୁଁ ସବୁ ଜିନ୍ଷ ସଲଭ କରିବା ପାଇଁ ମାନେ ଏଇତ ଫାଷ୍ଟ୍ କଥା କି ଆପଣଙ୍କୁ କିଛି ବି ଜିନ୍--ଷ ପ୍ରୋବ୍ଲେମ ଆସୁ ଯାହାବ କିଛି ହୋଉ ସେ ସବୁ ସଲ୍ଭ କରିବେ ଆପଣ ପଛରେ ଆଗେ ସେ ଜାଗାରୁ ନିଜୁକୁ ବାହାର୍ କରନ୍ତୁ। ଆଜ୍ଞା ଆପଣ ନିଜକୁ ଷ୍ଟ୍ରଙ୍ଗ ରଖିବେ ନିଜେ ଆଗ ଠିକ ହେଇଯିବେ ଆପଣଙ୍କ ନିଜର ମେଣ୍ଟାଲ ହେଳଥ୍ ଠିକ ଅଛି ଯଦି ଆପଣଙ୍କ ଆଗରେ ଯେତେ ବଡ ପ୍ରୋବ୍ଲେମ୍ ଆସିଲେ ବି ଆପଣ ତାକୁ ଏମ୍ତି ମାନେ ଚୁଟ୍ କିରେ ସଲ୍ଭ କରିଦେଇ ପାରିବେ ଆଉ ସେ ଯଉ ମେଣ୍ଟାଲି ନିଜକୁ ଠିକ କରିବା ଦାୟିତ୍ବ ତ ନିଜେ ଯୋଉ ନିଅନ୍ତି ସେଇଟା କେବେ ବି ନିଜ ଦ୍ଵାରା ହୁଏନି ସେଇଥିପାଇଁ କି ମାନେ ଆପଣଙ୍କ ଜାଣତରେ ହଉ କି ଅଜାଣତରେ ହଉ ଜାତ ବେଳେ ବେଳେ ଆପ୍ ଆପଣଙ୍କ ଫୋନ ସପୋର୍ଟରେ ବେସି ହେଇଯାଏ ୟା ଫିର୍ ଆ ଆପଣ କେବେ ବାହାରକୁ ବୁଲଯିବ ତ ଆପଣଙ୍କୁ ନେଚର ହେଲ୍ପ କରିଦବ କି ଆପଣ ଟିକେ ହିଲିଂ ପ୍ରୋସେସ୍ ରେ ଆପଣଙ୍କର। ଅ ନହେଲେ ଯେମିତି ମୁଁ କହିଲି ମୋର ଫ୍ରେଣ୍ଡ୍ସ୍ ଆସିଥିଲେ। ମୁଁ ବି ଟିକେ ପ୍ରେସରାଇସ୍ ଫିଲ୍ କରୁଥିଲି ତ ମୁଁ ମୋର ସାଙ୍ଗମାନାନଙ୍କ ସାଙ୍ଗରେ ବାହାରକୁ ଯାଇଥିଲି ତ ସେମାନଙ୍କ ସାଙ୍ଗରେ ମି ତ ମତେ ବହୁତ ଭଲ ଲାଗିଲା ସେମ୍ତି ମାନେ ଗୋଟେ ନୂଆ ଲାଇଫ୍ ନୂଆ ସାଙ୍ଗ ମାନଙ୍କୁ ରୋଇଲ୍ ଲାଇଫ୍ରେ ବୋହୁତ୍ ମାନେ ବୋହୁତ୍ ଇମ୍ପୋର୍ଟାଣ୍ଟ୍। ମୁଁ ସେଇଟା ଫିଲ୍ କରଥିଲି କି ବିନା ସାଙ୍ଗ ସାଥିରେ ରହିବା ମାନେ ସବୁବେଳେ ସ୍ ସମ୍ଭବ ନୁହଁ ଆପଣ ସବୁବେଳେ ସବୁ ଜିନିଷ ଫ୍ୟାମିଲି କୁ ସେୟାର କରିପାରିବେନି। ସାଙ୍ଗ ମାନଙ୍କର ଇମ୍ପୋର୍ଟାନ୍ସ ମତେ ତ ବହୁତ ଫିଲ୍ ହୁଏ। ଆପଣଙ୍କର କଣ ମତ ଏସବୁରେ।
ହୁଁ। ଏଇ ସାଙ୍ଗ ଗୁଡାକ ନା ଏ ଏମାନେ ଗୋଟେ ବହୁତ କାମ ବାଲା। କାମରେ ଆସନ୍ତି ମାନେ ମାନେ କିଛୁ କି କିଛି କଥା ଏମ୍ତି ଥାଏ ଯୋଉ କଥା ଗୁଡାକ କି ଆମେ ଫ୍ୟାମିଲିରେ କିଛି କାହାକୁ କହି ପାରୁନୁ କିଛି ତ ଆମେ ସେଇଟା ପ୍ରୋବ୍ଲେମ୍ ଆମେ ସେଇଟା ଆମେ ସାଙ୍ଗମାନଙ୍କୁ କହିପାରୁ। ଆପଣ ବୁଝିପାରୁଥିବେ ଯେ ମୁଁ କଣ କହୁଛି କାହିଁକି ନା ଆପଣଙ୍କର ଯେହେତୁ ସାଙ୍ଗ ଗୁଡାକ ଅଛନ୍ତି। ଆହୁରି ଆପଣ ବୁଲିବା ପାଇଁ ଯେହେତୁ ଯାଇଥିଲେ ତ ଆପଣ ଆପଣଙ୍କ ସହିତ ବି ସେମିତି କିଛି ହେଇଥିବ କିଛି ଜିନିଷ ଆପଣଙ୍କ ଘରେ କହିପାରିବେନି କିନ୍ତୁ ସେୟାର୍ କରିପାରିବେ ତ ସେମାନେ ପ୍ରୋବ୍ଲେମ ଗୁଡାକୁ ସଲ୍ଭ କରିଦିଅନ୍ତି କି ଛି ସେମାନେ ଆଡ୍ଭାଇସ୍ ଦିଅନ୍ତି ଯଦି କିଛି ଯଦି ହଁ। ଆପଣ ସେଇଟା ବି କହିପାରିବେ ଆଉ। ଆଉ ଏମ୍ତିକା ସାଙ୍ଗ ଗୁଡାକ ବି ଅଛନ୍ତି ନା ଆପଣ ଯେ ଯେମ୍ତି କି ଫାଇଦା ବାଦୀ ବାଲା। ପୁଣି ଯଦି ଦେଖିବେ କହିଲେ ହଁ ଉଁ ଖରାପ୍ ଟକୁ ନେଇଯିବେ କି ଆପଣଙ୍କଠୁ ଯଦି କିଛି ମିଳୁଥିବ ତାହେଲେ ଯାଇ ସେମାନେ ପାଖକୁ ଆସିବେ ନହେଲେ ସେ ସେଇ ଜିନିଷ ମିଳି ସାରିଲା ପରେ ଆପଣ ଯଦି କୋଉ ଜିନିଷ ଯଦି ନାଁ କରିଦେବେ ତାହାଲେ ଆପଣ ସେଇଠୁ ପଳେଇବେ। ସେଇଥିପାଇଁ କି ଛି ଯେତିକି ବି ସାଙ୍ଗ କରିବ ବହୁତ ଭଲ ଭଲ ସାଙ୍ଗ କରିବା କଥା। ଆଉ ବାକି ତକ ସମସ୍ତଙ୍କୁ ସାଇଟ୍ କରିବା କଥା।
ହୁଁ ତ ଲାଇଫ୍ ରେ ସାଙ୍ଗମା ମାନେ ସାଙ୍ଗ ମାନେ ବୋହୁତ୍ ଜରୁରୀ ସେଥିରେ। ଏମାନେ ଆମେ ଏମିତି ତ ଚୁଜ୍ କରିପାରିବାନି କି ଆମକୁ ଏମତି ଲେଖା ମିଳିବନି କି ଏଇ ସାଙ୍ଗ ଭଲ। ଏଇ ସାଙ୍ଗ ଖରାପ୍ ସେମ୍ତି ତ ନୁହଁ ବଟ୍ ସବୁ ପ୍ରକାର ସାଙ୍ଗ ଲାଇଫରେ ଆସ୍ ନ୍ତି ଭଲ ସାଙ୍ଗ ଆସନ୍ତି ଖରାପ ସାଙ୍ଗ ଆ ନ୍ତି ବାଟ୍ଆଟ୍ ଦ ଇଣ୍ଡ୍। ଆପଣଙ୍କୁ। ସେଇ ଭଲ ସାଙ୍ଗ ମାନଙ୍କଠୁ ବି ଶିଖିବାକୁ ଭଲ ମିଳିବ ଆଉ କିଛି ଖରାପ ସାଙ୍ଗ ମାନଙ୍କଠୁ ବି ଆ ପଣଙ୍କୁ କିଛି ଶିକ୍ଷା ମିଳିବ ଇଏ ସବୁଠୁ ଗୋଟେ ବହୁତ୍ ପଜେ ଟିପ୍ ଜିନିଷ ଯୋଉଟା ଆମେ ସବୁ ଜାଗାରୁ ଶିଖିପାରିବା ତ ଭଲ ସାଙ୍ଗ ମାନଙ୍କଠୁ ଆମେ ନିଜେ କିଛି ଶିଖେଇବା ଦର୍କାର୍ ଆଉ ଯଦି ଖରାପ୍ ସାଙ୍ଗ ଆମ ଲାଇଫ୍ ରେ ଆସୁଛନ୍ତି ବୋଲି ଚେଷ୍ଟା କରିବା କି ଆମେ ଯଦି କିଛି ଆମକୁ ଭଲ ଅଛି ତ ଆମେ ଟିକେ ସେମାନଙ୍କୁ ଶିଖେଇବା କି ସେମାନେ। ଜାଗାରୁ ଟିକେ ବାହାରି ଯାଆନ୍ତୁ ଏସବୁ ଠିକ ନୁହଁ ଯଦି ବି ସେମାନେ ଶିଖୁନାହାନ୍ତି ତାହେଲେ ଠିକ ଅଛି ସେମାନେ ଶିଖିଲେ ନ ଶିଖିଲେ ସିଏ ଅଲଗା କଥା ହେ କି। ନିଜେ ଯେମିତି ତାଙ୍କଠୁ କିଛି ଶିଖିକି ନିଜେ ଖରାପ ନ ହେଇଯାଉ।
ହୁଁ ହୁଁ ହେଲେ ଆପଣ ଦୋ ଖୁଥିବେ ଯେ ଆଗରୁ ଯୋଉ ଯୋଉ ଫ୍ରେଣ୍ଡ ଜୋନ୍ ଗୁଡାକ ଯୋଉ ଥିଲା ସମସ୍ତଙ୍କର ଯେମତି ଫ୍ରେଣ୍ଡସିପ ଥିଲା ଯେମିତି ସାଙ୍ଗ ସାଥିରେ ସେମାନେ ଯେମିତି କି ବାହାରକୁ ଯିବେ ବୁଲିବେ ହସିବେ ଖେଳିବେ ମଜା ମସ୍ କରିବେ। ଆଗରୁ ପାଠ କମ୍ ଆହୁରି ମଜାମସ୍ତି ଅଧିକା ସାଙ୍ଗ ମାନଙ୍କ ସହିତ ହଉଥିଲା। ହେଲେ ଏବେ ଅଲଟା ହେଇଯାଇଛି ପାଠ ଅଧିକା ଆହୁରି ସାଙ୍ଗସାଥି କମ ହେଇଗଲାଣି ଏବେ କିଛି କିଛି ଜାଗାରେ ଆପଣ ଦେଖୁଥିବେ ଏଇ ପାଠ ପଢା ଜାଗାରେ ମାନେ ଏମତି ନିଜ ଙ୍କୁ ସେଟା ମାଇଣ୍ଡ ସେଟ କରନ୍ତି ପଢାକୁ ଯେ ସାଙ୍ଗ ମୋ ସାଥି ଜଏଣ୍ଟ ହିଁ ଥାଆନ୍ତି ସମସ୍ତଙ୍କ କଥା କହୁନି ଏବେ ଏମିତି ହେଲାଣି କିଛି କିଛି ଲୋକଙ୍କ ସହିତ ଯେ ସେମାନଙ୍କୋଟ ସାଙ୍ଗସାଥି ହିଁ ପ୍ରାୟ ନଥାଏ। ସେମାନେ ଗୋ ଟେ ରୁମ ରେ ନିଜକୁ ବନ୍ଦ କରିଦିଅନ୍ତି। ଏବେ ଆପଣ ଯଦି ଦେଖିବେ ଯେମିତି କିି ୟୁ ପି ଏସ୍ ସି ଯଦି ଦେଖିବେ ଯୋଉମାନେ ବି ପ୍ରିପାର କରୁଛନ୍ତି ପ୍ରାୟ ପ୍ରାୟ ପିଲା ଗୁଡାକ ସେମାନେ ନେ ନିଜକୁ ଗୋଟେ କଠୋରୀରେ ବନ୍ଦ କରିକି ନିଜେ ପଢା ଉପରେ ଫୋକସ କରୁଛନ୍ତି। ସେମାନେ ସାଙ୍ଗସାଥି ମାନଙ୍କଠୁ ଦୂରେଇ ଯାଉଛନ୍ତି ଯୋଉ ଟାଇମ ରେ କି ସେମାନଙ୍କୁ ବହୁତ ଜୋ ଜରୁରୀ ସାଙ୍ଗସାଥି ଗୁଡାକ ମାନଙ୍କର ମାଇଣ୍ଡ ହାଙ୍କ ହେଇଯାଉଥିବା ସେମାନଙ୍କୁ କିଛି କିଛି ଟାଇମ୍ରେ ସେମାନଙ୍କୁ ଦରକାର ପଡ଼ୁଥିବ ଯେ ସେମାନେ ନିଜକୁ ଟିକେ ଖୁସିରେ ରଖିବେ କି ଟିକେ ଡାଇଭର୍ଟ କରିବେ ମାଇଣ୍ଡ ଟାକୁ। ସେମାନେ ସେଇ ଟାଇମରେ କରିପାରନ୍ତିନି। ଏମତିବି ହୁଏ ତ ବହୁତ ଜରୁରୀ ସାଙ୍ଗସାଥି ଗୁଡାକର
ହୁଁ ଏ ଯୁ ଲଙ୍ଗ ପ୍ରସେସ ସବୁ ଥାଏ ଯୋଉଟା ପଢିବାକୁ ମାନେ ଗୋଟେ ଗୋଟେ ଜବ୍ ବହୁତ ଟାଇମ୍ ଟେକିଂ ଯେମିତି ଆପଣ କହିଲେ ୟୁପିଏ ସି କଥା ମାନେ ମିନିମମ୍ ଟୁ ଇୟର ଲାଗିବେ। ଆଉ ପିଲା ଗୁଡାକ ସମୟ ସବୁ ମାନେ ଆମେ ଟିକେ ଜଲଦି କ୍ରାକ୍ କରିନବୁ ଜବ ବୋଲି ସେମାନେ ନିଜକୁ ହାୟ ତ ଡିଟ କରିନିଅନ୍ତି ସେ ଯୋଉ ଲଲି ରେସ୍ ସେମାନଙ୍କୁ ସେଇ ପୁରା ଟା ହିଁ ଫିଲ ହୁଏ ମାନେ ସେମାନେ କାହାକୁ କହିହିବି ପାରନ୍ତିନି କି ଆମକୁ ଏକା ଫିଲ ହଉଛି ଆଉ ଇମ୍ଫାକ୍ଟ ଏ ସବୁଠୁ ଦୁଃଖର କଥା ଏଇ କି ସେମାନଙ୍କୁ ନିଜକୁ ବି ଜଣା ପଡେନି କି ସେମାନେ ପୁରା ଦୁନିଆଠୁ ଅଲଗା ହଉଛନ୍ତି ଆଉ ସେମାନଙ୍କୁ ଏକା ଫିଲ୍ ହଉଛି ସେମାନେ ମୋର ଗୋଟେ ସାଙ୍ଗ ଅଛି ଯେ କି ଏଥିପାଇଁ ପ୍ରିପାର ହୁଏ। ତାର ଏକ୍ସପିରିଏନ୍ସ କଥା ଯଦି ମୁଁ କହିବି କଲେ ସେମାନେ ମାନେ ଏମିତି ଫିଲ୍ କରନ୍ତି କି? ଅ ସେମାନେ ଜାଣି ପାରନ୍ତିନି କିନ୍ତୁ ସେମାନଙ୍କୁ କିଛି ଗୋଟେ କମି ଫିଲ୍ ହୁଏ। ସେମାନଙ୍କୁ ଅଜବ ଫିଲ୍ ହୁଏ ମାନେ କାହାକୁ ସେୟାର କରନ୍ତିନି କିଛି ନାହିଁ। କାହା ସାଙ୍ଗରେ କଥା ହେଲେ ବି ସେମାନଙ୍କୁ ଟାଇ ୱେଷ୍ଟ ଲାଗେ କିନ୍ତୁ କାହା ସାଙ୍ଗରେ କଥା ନ ହେଇକି ଯୋଉ ରୁହନ୍ତି ସେଇଟା। ସେମାନଙ୍କୁ ସେ ଜାଣିପାରନ୍ତିନି କି ସେଇଥିପାଇଁ ବୋଲି ସେମାନଙ୍କୁ ସେ ଜିନିଷ ଟା ଅଜବ ଫିଲ୍ ହଉଛି। ବଟ ଯେତେବେଳେ ସେମାନେ କାହା ସାଙ୍ଗରେ କଥା ହେଇଯାଆନ୍ତି ତାପରେ ମୁଁ ଯେତେବେଳେ ତାକୁ କଲ୍ କରେ ମୁଁ ତା ସାଙ୍ଗରେ କ ଥା ହୁଏ ତାପରେ ସେ କୁହେ ମତେ କି ହଁ ମତେ ଏତିକି ଦିନରୁ ମତେ ଏମିତି ଟିକେ ପ୍ରୋବ୍ଲେମ ହଉଥିଲା ମତେ ବହୁତ ଅଗ ଅଜବ ଫିଲ ହଉଥିଲା ଏବେ କଥା ହେଇକି ମତେ ଟିକେ ଭଲ ଲାଗୁଛି ସେ ସେମତି କହେ ତାପରେ ଯେ ଆସ୍ତେ ଆସ୍ତେ ସିଏ ସେ ଜିନିଷ ଜାଣିବାକୁ ପହିଲା କି ନାଇଁ ସେ ଯେ ତାକୁ ଏକା ଫିଲ୍ ହଉଥିଲା ସେଇଥିପାଇଁ ବୋଲିକି ତାକୁ ଏସବୁ ପ୍ରୋବ୍ଲେମ ହଉ ଥିଲା। ତ ଏବେ ସେ ଟିକେ ଟିକେ ମାନେ ଏଇ ଜିନିଷ ବୁଝିଲା ପରେ ସେ ବେଳେ ବେଳେ ୱିକେଣ୍ଡ ରେ ମତେ ଟିକେ କଲ୍ କରେ ସମସ୍ତ କଥା ହୁଏତ ତାକୁ ଟିକେ ଭଲ ଲାଗି ଏମତି ହିଁ ନିଜଏ ମାନେ ତ ଫ୍ରେଣ୍ଡସିପ ର ରୋଲ ତୋ ବହୁତ ବହୁତ ବହୁତ ନେସ୍ସେରି ମାନେ ୟା ମେଣ୍ଟାଲି ଖାସ୍ କରିକି ଆପଣଙ୍କୁ ଠିକ୍ ରଖିବା ପାଇଁ ଯଦି ଆପଣଙ୍କଠି ଗୋଟେ ଭଲ ସାଙ୍ଗ ଅଛି ଗୋଟେ ବି ହଉ ଗୋଟେ ବି ଭଲ ସାଙ୍ଗ ଆପଣଙ୍କ ଲାଇଫରେ ଅଛି ତା ହାଲେ ବି ବହୁତ ସେଇଟା ମାନେ ସିଏ ମାନେ ଆପଣଙ୍କ ଆପଣଙ୍କ ପାଇଁ ସିଏ ଆସ ତିରର୍ବାତଠୁ କଲ୍ ନୁହଁ।
ହୁଁ ହୁଁ ଯୋଉ ଟାଇମିଂରେ କି ସମସ୍ତେ ଛାଡ଼ିଦେବେ ସେଇ ଟାଇମିଙ୍ଗରେ ତ ସେ ରହିବ। ବହୁତ ଜରୁରୀ ସେ ମାନେ ଆପଣ ତଳେ ଥିବେ
ବହୁତ ରୁହେ ନା।
ହଁ ଆପଣ ବହୁତ ତଳେ ଥିବେ ହେଲେ ସେ ଆପଣଙ୍କୁ ଗୋଟେ ଟାଇମିଂ ଆସିବ ଯେମିତି କିସେ ଉ ଆପଣଙ୍କୁ ଧରି ଧରିକି ଯିବା ବହୁତ ଉପରକୁ ନବ। ଆପଣଙ୍କୁ ଅ ଆ ଆସୁନଥିବ ହେଲା ଆ ପନ ନେଇଙ୍କୁ ନେଇକି ସେ କୋଉ ଜାଗାରେ ପହଞ୍ଚେଇବ ଯଦି ସେମିତି କିଏ ସାଙ୍ଗ ଯଦି ବନ୍ଧୁ ଗୋଟେ ଯଦି ପାଇଥିବେ ତାହେଲେ ଆପଣଙ୍କୁ ସେ ଗୋଟେ ଅଲଗା ହିଁ ଜବ ରେ ଗୋଟେ ପହଞ୍ଚିଦବ ଯୋଉଟା କି କେହି ବି ଭାବି ନଥିବେ ଯୋଉମାନୋନ କହୁଥିବେ ଯେ ତୁ କିଛି କରିପାରିବୁନୁ କହିକି ହେଲେ ସିଏ ଯଦି ସେମିତି କିଏ ଯଦି ସାଙ୍ଗ ହେଇ ଥିବା କହିଲେ ସେଇଟା ତାର ଇନ ସଲ୍ ଭଳିଆ ଫିଲ ହବ। ହୁଁ ସେମାନେ ବହୁତ ହେଲ୍ଫ କରନ୍ତି ତ ଏ ସବୁଠୁ ଜରୁରୀ ଏଇଯୋ ଫାମିଲି ପରେ ଯଦି କେହି ଯଦି ଆସିବେ ଗଲେ ସେଟା ସାଙ୍ଗ ନିହାତି ଜରୁରୀ। ସାଙ୍ଗ ରହିବା ବି ଦରକାର ଆହୁରି ଯାହା ଲାଇଫ ରେ ନ ରହୁଚି ସେମାନେ ଜାଣିପାରୁନାହାଁନ୍ତି ଯେ ଆକ୍ଚୁଲି ସାଙ୍ଗ ସେମାନଙ୍କୁ କେତେ ହେଲ୍ପ କରିପା ଆହୁରି କେତେ ହେଲ୍ପ କରିପାରେ କହିକି।
ହୁଁ ହୁଁ ହୁଁ ହୁଁ ଠିକ କହିଚନ୍ତି ମାଡ଼ାମ ଗୋଟେ ଗୋଟେ ପଏଣ୍ଟରେ ଏମତି ଆସେ ଯୋଉ ଯୋଉ ଟାଇମର କି ସାଙ୍ଗ ଛଡା ଆଉ କେହି ପାଖରେ ଆପଣ ପାଇବେନି ଆଉ ସେ ସବୁ ଯିନି କିଛି କିଛି ବାଟ ସେମତି ଥାଏ ଯୋଉଟା କି ଆପଣ ଆଉ କାହା ସାଙ୍ଗରେ ସେଆ କରିପା ଏବେ ଆ ଆଉ କେହି ସେ ଆପଣକୁ ବୁଝି ବି ପାରିବେନି। ଗୋଟେ ଗୋଟେ ଏଜ ହିସାବରେ ବି ଥାଏ କି ଆପଣଙ୍କ ଏଜ ହିସାବରେ ହଁ ସେ ଲୋକଟା ଆପଣଙ୍କୁ ବୁଝିବେ। ଏମିତିରେ ଥାଏ ଆର୍ଦେଣ୍ଡ ଆମେ ଏହା କହିବା କି କିଛି ବି ହଉ ଆପଣଙ୍କ ଲାଇଫ ରେ ଯଦି କେହି ବି ଗୋଟେ ଭଲ ସାଙ୍ଗ ଅଛନ୍ତି କିଛି ବି ରିଜନ ପାଇଁ କି ଯଦି କିଛିବି ଆପଣଙ୍କ ଭିତରେ କିଛି ବି ଝଗଡା ୟା ମିସ ଏଣ୍ଡଷ୍ଟାଣ୍ଡିଙ୍ଗ ହୋଉଚି ତାକୁ କ୍ଲିୟର କରିକି ତାକୁ ସବୁ ସେଟ୍ କରିକି ଆପ୍ଲାଙ୍ଗ କେବି ଫ୍ରେଣ୍ଡସିପ୍ ଭାଙ୍ଗନ୍ତୁନି। ଫ୍ରେଣ୍ଡସ୍ ବହୁତ ଜରୁରୀ ଆଜିକା ଡେଟରେ ତାକୁ ସମ୍ଭାଳିକି ରଖିବା ବହୁତ ଜରୁରୀ। ଆପଣଙ୍କ ଲାଇଫରେ ଗୋଟେ ଭଲ ଫ୍ରେଣ୍ଡ ର ଜାଗା କେହି ବି ନେଇ ପାରିବେନି ତ ତାକୁ ଯଦି କେହି ଅଛନ୍ତି ଆପଣଙ୍କ ଲାଇଫରେ ତ ତାକୁ ରଖନ୍
ମୁଁ ଖାସ କରିକି ତ ଆମେ ଏଇ ଏଇୟଆ କହିପାରିବା ଯେ ଆଉ ଏ ଯୋ ଆଜ କାଲି ବହୁତ ବି ଜି ରହିଯାଉଚନ୍ ନା ସମସ୍ତେ କାହା ପାଖରେ ଟାଇମ୍ ହେଉନି ଯେ ସାଙ୍ଗମାନଙ୍କୁ ଦେଖା କରିବା ପାଇଁକ ସେମାନଙ୍କ ସହିତ କଥାବା ପାଇଁ କି ସେଲଫିସ ହେଇ ଯାଉଛନ୍ତି ପୁଣି ଦରକାର ଟାଇମ ରେ ହିଁ ଫୋନ କରିଥାଉଛ ତ ସେ ଜିନିଷ ନ କରରିକି ଟିକେ କଣ୍ଟାକ୍ଟରେ ରୁହନ୍ତୁ ଯାହା ବିି ଚାଲୁଚି ଟିକେ ଦୈନନ୍ଦିନ ଜୀବନ ବିଷୟରେ ସେମାନେ ଯଦି କଥା ଏବେ କହିଲେ ହଁ ସେମାନଙ୍କର ରିଲେସନ୍ ବି ବୋହୁତ୍ ଭଲ ଚାଲିବ। କଣ୍ଟାକ୍ଟରେ ରହିବେ।
ଠିକ୍ କହିଛନ୍ତି ମ୍ୟାଡମ୍। ଆପଣ ଙ୍କ ସାଙ୍ଗରେ କଥା ହେଇକି ଭଲ ହେଇିଲା ମ୍ୟାଡମ୍। ଥ୍ୟାଙ୍କୟୁ।
ହଁ ଆପଣଙ୍କ ସହିତ ମୁଁ ଯେବେ ବି କଥା ହଉଛି କିଛି ନୂଆ ନୂଆ ଜିନ୍ସ ଶିଖୁଛି। ମତେ ବି ବୋହୁତ୍ ଭଲ ଲାଗୁଚି। ଥ୍ୟାଙ୍କୟୁ। ୱେଲ୍ କମ୍।